ହ। ହାଲୋ।
କନ୍ କରୁଚ?
ଜୟ ଜଗନ୍ନାଥ୍।
କଣ୍ କରୁଚ?
ଏଇ ବୋଲୁଚି -ତମେ କଣ କରୁଚ?
ମୁଁ ଏଇ ଖାଇକି ଆ-ଖାଇବି ବୋଲି ବାହାରୁଥିଲି ମୁଁ କହିଲି ଟିକେ କଥା ହେଇଯାଏ ତାପରେ ଯାଇ ଖାଇବି ଆଉ।
କଣ ରୋଷେଇ ହେଇଚି ଆଜି ତମ ଘରେ? ହାଲୋ।
ରୋଷେଇ କଣ ହେଇଚି ପିଠା ହେଇଚି ହେଲେ ଆଉ ଗୋଟେ କଣ ହେଇଚି
ହଁ- ହଁ। ଶୁବୁଚି ଶୁବୁଚି ମତେ ହଁ ଶୁବୁଚି ଶୁବୁଚି।
ମୁଁ କହିଲି ପିଠା ହେଇଚି। ଠା ହେଇଚି ଆଉ କଣ ଆଉ କଣ ହେଇଚି ଦେଖିନି। ତମର?
ଆମର ରୁଟି ହେଇଚି ଆଉ କଣ ହେଇଚି ଜାଣିନି। ନା ମୁଁ ଖାଇନି ଏଇ କଥା ହେଇକି ଟିକେ ଯାଇକି ଖାଇଦେବି ଆଉ।
କଣ୍ କହିଲ?
ମୁଁ କହିଲି ଏଇ ଖାଇନି କଥା ହେଇକି ଯାଇକି
ଆଉ ରଜ କେମିତି ସେଲିବ୍ରେଟ୍ କଲ?
ରଜ୍ ରଜ ଆମର ସେଲିବ୍ରେସନି ରଜ ଆମର ସେଲିବ୍ରେସନ୍ ହେଇଥିଲା ଗାଁରେ ଆଉ।
ହୁଁ- ହୁଁ ହେଇଚି ନା।
ଆମର ରଜରେ ପୋଡ ପିଠା ହେଇଥିଲା ପୋଡପିଠା ଖାଇକି ଅ- ରଜ ଯାଇକି ସେଲିବ୍ରେସନ୍ କଲୁ -ତମର ପୋଡ ପିଠା ହେଇଥିଲା ରଜରେ?
ହଁ ପୋଡ ପିଠା ଆଉ ହେଲା ଯଉ ଘି ପିଠା, ସିଜା ପିଠା ଚକୁଳି ପିଠା ସବୁ ହେଇଥିଲା।
ଆମର ବି ହେଇଥିଲା ପୋଡପିଠା ଆଉ ସିଜା ପିଠା ପୁର ଦିଆ ଯଉ ସିଜା ପିଠା
ବ-ଦହିବରା ଆଳୁଦମ୍
ଓହୋ ଭଲ ଆଉ ତମର ତ ରଜ ବଢିଆ ଭାବେ ପାଳନ କରିଚ। ଆଉ ରଜରେ କେତ୍
ହଁ କିନ୍ତୁ ଯଦି ଖରା ଟା ଟିକେ କମ୍ ହେଇଥାନ୍ତା ଚାରି ହଳ।
ଓହୋ ହଁ ରଜରେ ଟିକେ ଖରା ହଉଥିଲା ଅ- ପାଗ୍ ପାଗ ଦେଇନଥିଲା ରଜ ପାଗ ବୁଲିବା ପାଇଁ। ମୋର ବି ସେଇ ତିନିହଳ। ରଜ ତିନି ଦିନ୍ ତିନିଟା କରିଥିଲି ଆଉ।
ଆଉ କୁଆଡେ କୁଆଡେ ସବୁ ବୁଲିଆକୁ ?
ରଜରେ ମୁଁ କୁଆଡେ ଯାଇନି ଫାଷ୍ଟେ ଦିନ ପୋଡ ପିଠା ଖାଇକି ଘରେ ଶୋଇ ମୁଁ କହିଲି ରଜରେ ମୁଁ କୁଆଡେ ଯାଇନି ଫାଷ୍ଟ ଦିନ ରଜରେ ପୋଡ ପିଠା ଖାଇକି ଶୋଇ ପଡିଥିଲି। ଆଉ ସେକେଣ୍ଡ ମାନେ ଦୂତୀୟ ରଜ ଦିନ ଅ ଯୋଉ ସକାଳୁ ଆମର ଥିଲା ସଂକ୍ରାନ୍ତି ସେଠି ଅରୁଆ ଡାଲମା ହଉଥିଲା ଭୋଜି ଖାଇକି ବୁଲିଆକୁ ଯାଇଥିଲି ଆଉ। ହାଲୋ।
ହଁ ଭଲ ଆଉ।
ତମର ନେଟୱାର୍କ ପ୍ରୋବେଲେମ ହଉଚି କି?
ମତେ ଲାଗୁଚି ତମର ତମ ଭଏସ ଶୁଭୁନି।
ନା ନା ମତେ ତ ତମ ଭଏସ ଶୁବୁଚି ସବୁ କ୍ଲିଅର।
ମୋ ଭଏସ ଶୁବୁଚି ନା ମୋର ପୁରା ଲିୟର ନେଟୱାର୍କ ଅଛି ତମର ଶୁଭୁନି ସେପଟୁ ଡାଉନ ହଉଥିବ। କି ଆପରେ ସର୍ବର ଡା
ହଁ।
ରାତି ହେଲାଣି ତ ଏଇ ଆପ ରେ ଏଇଟା କଥା ହେଇବନି ବୋଧେ?
ହଁ ସେଇଆ ବୋଧେ ରାତି ପର୍ଯ୍ୟନ୍ତ ତ ହବନି ବୋଧେ କଥା ହେଇନା ସେଇଥିପାଇଁ ବୋଧେ ଏମିତି ପ୍ରୋବ୍ଲେମ ଦେଖଉଚି ଆଉ। ଆଉ ରଜରେ ତମେ କୁଆଡେ ତିନି ଦିନ ହେଲା ରଜରେ କଣ କରୁଥୁଲ? ରଜରେ ସବୁ କେମିତି କଣ ବୁଲିଲ ପିପାରେସନ ତମର କେମିତି କଣ ରହିଲା?
ଫାଷ୍ଟ ରଜରେ ସାଙ୍ଗସାଥୀ ମାନ ଙ୍କ ସହିତ ବୁଲିଲୁ ମାର୍କେଟ ମାନେ ବଜାରଆଡେ ବୁଲିଲୁ ସାଙ୍ଗସାଥି ସବୁ ଫଟୋ ଉଠେଇଲୁ ଆଉ ସେକେଣ୍ଡ ରଜ ଦିନ ତାପରେ ହେଲା ଶୋଇପଇଲୁ ଖାଲି ଖାଇ ପିଇିକି ଶୋଇଲୁ କୁଆଡେ ବୁଲିନୁ ପଦାରେ ଟିକେ ଚାଲା ଚାଲି କଲୁ ତାପରେ ଏ ରାତି ବେଳକୁ ଆମର ଯୋଉ କା କାର୍ଯ୍ୟକ୍ରମ କିଛି ହଉଥିଲା ଡ଼ାନ୍ସ ନାଚ, ଗୀତ ସେ ସବୁ ବସିକି ଦେଖିଲୁ। ତାପରେ ତୃତୀୟ ଦିନ ଖରା ହଉଥିଲା ଦିଦିଆଙ୍କ ଖରା ହେଲା ସେ ବି ଖରା ଦେଲା ଜେ ଯେତେବେଳେ ରଜ ଲାଷ୍ଟ ରଜ ସେଥିପାଇଁ ବୁଲିବା ପାଇଁ ପଳେଇଲୁ ଜେନା ମଠ ମୁନି ମଠ ଗଡମଧୁପୂର୍
କିଏ କିଏ ସବୁ ଯାଇଥିଲ?
ହଁ। ପରିବାର ଫ୍ୟାମିଲି ଲୋକ ସବୁ ଯାଇଥିଲେ ବାପା, ବୋଉ, ମାମୁଁ, ମାଇଁ ପୁଅ, ସୋନୁ, ମୋ ଭାଇ
ଆଉ
ତାହେଲେ ତମେ ତ ରଜରେ ବହୁତ ବୁଲିଚ। ମୋ ଦେଖିଆ।
ବୁଲିଛି ଆଉ ଯୋଉ ସାଧା ପାନ, ପୋଡ ପିଠା ମିଠା, କଦଳୀ, ଆମ୍ବ ସବୁ ଖାଇଚି।
ଅ
ପାନ ନିଜେ ଘରେ ବନେଇ ଖାଇଚି ଯୋଉ ମାର୍କେଟ ରେ ସବୁ ପ ମାନେ ତା ଭିତରେ କିଛି ନଥିବ
ଖାଲି ମିଠା ଦେଇ ଦେଇେଥିବେ ତା ଭିତରେ।
ହଁ ହଁ।
ସେ ପାନ ଗୁଡା ଭଲ ଲାଗିବନି। ସେଗୁଡା ଏବେ ପଚାଶ ଟଙ୍କା ହେଇଯାଇଛି। ରଜା ପାନ ନ ସ୍ପେଶିଆଲ ରଜା ପାନ ରଜର ସ୍ପେସିଆଲ ରଜା ପାନ ସେଇଟା ପଚାଶ ଟଙ୍କା। ସେଇଥିରେ ଖାଲି ମିଠା ମିଠା ଦେଇଛନ୍ତି।
ହୁଁ ସେଇଥିପାଇଁ ଆମେ ଘରେ ସବୁ ଜିନିଷ କିଣିକି ଆଣି ଘରେ ବନେଇକି ଖାଇଲୁ।
ହଁ ଘରେ।
ଯାହା ଦେଇଛନ୍ତି ଯେ ଅଳ୍ପ ଅଳ୍ପ ମସଲା ସବୁ ତା ଭିତରେ ଅଳ୍ପ ଅଳ୍ପ ପସି ଶେଗୁରା ପତ୍ର ଟା ପିତା ଲାଗୁଚି। ତ ସେଥିପାଇଁ ସବୁଠୁ ଭଲ ଭାବିଲୁ କି ଘରେ ବନେଇକି ଖାଇବୁ।
ଭଲ ତମେ ରଜରେ ଭଲ ଇଏ କରୁଛ। ଆମେ ବି ରଜରେ ପାନ ଘରେ ଭାଙ୍ଗିକି ଖାଇଥିଲୁ। ଆମର ଗଛ ଲଗେଇଛୁ। ସେ ଗଛରୁ ତୋଳିକି ଆଣିକି ପାନ ଆମେ ଭାଙ୍ଗିକି ପୁରା ରଜର ଯୋଉ ଭଳିଆ କରନ୍ତି ସେଇଭଳିଆ ଘରେ ଟିକେ କରିଥିଲୁ ଭଲ ଲାଗୁଥିଲା। ହେଲେ ଯୋଉଡା ବଜାରରେ ବିକ୍ରି ହଉଛି ସେଗୁଡା ଭଲ ଲାଗୁନି ପାନ। ଏବେ ସବୁ ଡୁପ୍ଲିକେଟ ଜିନିଷ ଦଉଛନ୍ତି ନା ସେଇଥିପାଇଁ ଭଲ ଲାଗୁ
ହଁ ହଁ ବା ସେଇଥିପାଇଁ ଇଛା ହେଉନି ଖାଇବା ପାଇଁ।
ହଁ। ଏବେ ତ ଘରେ ଯେ ଭଳିଆ ରଜ ଯେମିତି ପୋଡପିଠା ହଉ। ପିଠା ପଣା ଯାହାବି ହଉ ସେଗୁଡା ତମେ ତିଆରି କରିବ। ଏବେ ଯୋଉ ରଜ ମହୋତ୍ସବ ଗୋଟେ କରିଦଉଛନ୍ତି ଯେ ସେଇଥିରେ ପିଠା ପଣା ତମେ ବେସି କରୁଛନ୍ତି ସେଇଗୁଡା ଜମା ଭଲ ଲାଗୁନି। କି ସେଗୁଡା ଭଲ ଲାଗୁନି। ଆଗୁରୁ ଗାଁ ରେ ଘରେ ପୁରା ଚୁଲିରେ ପୋଡ ପିଠା ହବ। ଜେଜେମା ଆଉ ଥିବେ ସିଏ ପାନ ଭାଙ୍ଗିକି ଦେବେ। ତାପରେ ତମେ ସେତେବେଳେ ପୁରା ନୂଆ ଡ୍ରେସ ପିନ୍ଧିକି ଚାଲିବ ବୁଲିବ।
ହଁ। ସେଇଟା ଭଲ ଲାଗେ। କଣ କହିଲେ ଆଣଗରୁ ବି ମୁଁ ଯେତେବେଳେ ରଜ ମନାନ୍ତି ବହୁତ ଖୁସି ହୁଅନ୍ତି। ଏବେ ସେ ଖୁସି ବି ଆଉ ନାହିଁ। ଗାଁ ଦୋଳି ଖେଳିବାକୁ ଯାଆନ୍ତି। ଏବେ ଧୀରେ ଧୀରେ ସବୁ ସଂସ୍କୃତି ପରମ୍ପରା କମି କମି ଯାଉଛି।
ହଁ।
ପିଠାପାଇଁ ଘରେ ପନ୍ଦର ଦିନ ଆଗରୁ ସବୁ ଯୋଜନା ହୁଏ। ଚାଉଳ କୁଟା ପେସା ଏସବୁ।
ତା ରଜ ଥିବ ଆଠ ଆଠ ଦିନ ପୁରା ଘରେ ଚାଉଳ ଧୁଆ ହେବ। ଚୁନ ମାନେ ଚାଉଳ ଯେଉଁ କୁ-କୁଣ୍ଡରେ କୁଟିବେ ଯୋଉ ଏଥେରେ ଢଙ୍କିରେ।
ହଁ।
ହଁ ସେଇଥିରେ ପୁରା ଢିଙ୍କିରେ କୁଟିବେ। ତାକୁ ପୁଣି ଶୁଖେଇବେ। ତାପରେ ସେଇଥିରେ କୁଟିକି ଇଏ କରିବେ।
ସେଇପା ଆଗରୁ ମାନେ ଜଣା ପଡି ଯାଉଥିଲା ଯେ ଆଜି ରଜ ଆସିବ। ପନ୍ଦର ଦିନ ଆଗରୁ ସବୁ ସତବାଜ ସବୁ ତା ଭିତରେ ପ୍ରୟୋଜନ ସବୁ ପ୍ରସ୍ତୁତି ହଉଥିଲା। ଏବେ ରଜ ଆସିକି ପଳଉଛି ବି ଜାଣି ହୋଉ ନି କେମତି ଆସୁଛି କେମିତି ପଳଉଛି?
ନା ସେଇଗୁଡା ତ ସେ ଜଣାହବନି। ଏ ଆଗରୁ ରଜ ଆଠ ଦିନ ଥିବ ବହୁତ ଭଲ ଲାଗେ। ଏବେ ରଜ କିଛି ସେମିତି ଖାଲି ରଜ ଆଇଲା ରଜ ଆଇଲା ତାପରେ ରଜ ପଳେଇଲା।
ହଁ ପା
ଏବେ ଆଉ ସେଇଭଳିଆ ଲାଗୁନି ରଜ ଭଳିଆ ଲାଗୁନି ଦିନ ଆଉ ନାହିଁ। ସେଇଦିନ ଆଗରୁ ରଜରେ ତ ଗୋଟେ ଡ୍ରେସ କରିବ ତିନି ଦିନିଆଙ୍କ ପିନ୍ଧିବ ବହୁତ ଭଲ ଲାଗେ। ଏବେ ତ ରଜରେ ପୁରା ତିନି ଦିନି ଡ୍ରେସ ପିନ୍ଧ ନୂଆ ନୂଆ ଡ୍ରେସ। ହେଲେ ରଜ ଭଳିଆ ଲାଗୁନି।
ହଁ ସେମେ ସେତେବେଳେ ବି ପଇସା ବହୁତ କମ ଦଉଥିଲେ ଘରେ। କରିବା ପାଇଁ ସମସ୍ତଙ୍କ ପାଇଁ ଦଉଥିଲେ ହାତରେ ପଥିଲେ।
ତିନିଶହ ଚାରିଶହ ଭିତରେ ଆମର ଗୋଟେ ଗୋଟେ ଛୋଟ ଛୋଟ ସୁନ୍ଦର ଫ୍ରକ୍ ହେଇଯାଉଥିଲା। ମାନେ ତିନିଶହ ଚାରିଶହ ଟଙ୍କାରେ। ଆଉ ଏବେ ତ ବାରଶହ କି ପନ୍ଦରଶହ ଟଙ୍କା ହେଲେ ବି ଡ୍ରେସ ଆଉ ହଉନି। ଏବେ ତ ଯାହାହେଲେ ଡ୍ରେସ ପାଇଁ ଦି ହଜାର ନହେଲେ ତିନି ହଜାର ନହେଲେ ଚାରି ହଜାର ଦରକାର ପଡୁଛି। ଆଗରୁ ତ ତିନିଶହ ଚାରିଶହ ଟଙ୍କାରେ ବହୁତ ସୁନ୍ଦର ଫ୍ରକ୍ ହେଇଯାଉଥିଲା।
ହଁ ଆମେ ବିଆମେ ବି
ଏବେ ବି ଅ ଅଛି ସେଇ ଯୋଉ ଫ୍ରକ୍ ଅଛି ହେଲେ ଛୁଆଙ୍କର ମାଇଣ୍ଡ ମାନେ ତାଙ୍କ ମୁଣ୍ଡର ଅ ଇଏ ଚେଞ୍ଜ ହେଇଗଲାଣି ନା ସେମାନେ ଆଉ ଫ୍ରକ୍ ପିନ୍ଧୁନାହାନ୍ତି। ତବେ ଏବେ ଯୋଉଗଡା ସବୁ ନୂଆ ଇଏ ବାହାରୁିଛି ସେଇଗୁଡା ହିଁ ସେମାନେ ପିନ୍ଧୁଛନ୍ତି।
ହଁ ଆଜି ଆମେ କଣ କହିଲ ଖୁସି ହେଇକି
ଦେଖା ଚାହଁ ଦୁନିଆ ଆଉ।
ପରିବାରର ସମସ୍ତେ ମାନେ ନିହାତି ହଉଥିଲା ସମସ୍ତଙ୍କ ପାଇଁ। ଏବେ ହେ କଟେ କ
ହଁ ସେଇଭଳିଆ।
କ ଏବେ ଆଉ ସେମତି ଏତେ
ଏବେ ଆଉ ସେଇଭଳିଆ ରଜ ଫିଲ୍ ଆସୁନି।
ହଁ
ଆଉ ତମର ତାହେଲେ ଏଇଭଳିଆ ସବୁ ରଜର ଇଏ ଯାଇଛି ନାଇଁ କି?
ତମେ ଖାଇବ କୋଉତ ତ କ ଯ ଖାଇବ ଯାଉଛି
ହଉ ଆମେ ପରେ କଥା ହବା ହଉ। ତ ବହୁତା ବହୁ